ଜମା ହେଇଛି ସେ ଟାସ୍କ ସେ ପଚିଶ। ଏମତି କେେ ହଇରାଣ ହଉଛି ଭାବୁ ଥିବା ହୁଁ ହୁଁ।
ହୁଁ, ହ୍ୟାଲୋ।
ହ ହାଲୋ।
ହ୍ୟାଲୋ।
ହ୍ୟାଲୋ
ହ୍ୟାଲୋ
ହ୍ୟାଲୋ ଶୁଭୁନି କି?
ତମୁକୁ ଶୁଭୁନି କି?
ହଁ ମତେ ତ ଶୁଭୁଛି।
ହଁ, ମତେ ଲାଗିଲା ଶୁଭୁ ନଥିବ ତମକୁ।
ହଁ ମ ମଜନୁ
ଆଉ କଣ ଖବର କୁହ?
ଭଲ ସବୁ।
ଉଁ।
ଭଲ ସବୁ।
ଆଉ କଣ କେମିତି ସବୁ ଚାଲିଛି?
ସବୁ ଭଲ ଚାଲିଛି।
ଆଉ ଆମର ସବୁ ଭଲ ଖିଆ ଫିଆ କଣ ହେଇଥିଲା କଣ କେ କଛ।
ହ୍ୟାଲୋ।
ହ୍ୟାଲୋ, କହୁନା ଶୁଭୁଛିି ପା।
ଆଉ ଖିଆ ପିଆ କଣ ହେଇଥିଲା?
ହଁ ହଁ ସବୁ ଖରାବେଳେ କଣ? ଖରାବେଳେ ଭାତ ଖାଇଥିଲୁ ମୁଁ ଆଜି ଖରାବେେଳେ ଖାଇନି। ସକାଳେ ଆଜି ଖାଇଥିଲି ପଖାଳ ଭୋକ କରୁ ନଥିଲା ମତେ। ସକାଳେ ଖାଇକି ମୋ ପେଟ ପୁଲ ହେଇଥିଲା ସେ ଏବେ ଆଉ ଖାଇଲିନି।
ଆଚ୍ଛା। ହଉ ପଢାପଢି କଣ ଚାଲିଛି ଆଗ କଣ ଚାଲିବ।
ପଢାପଢି ସବୁ ଚାଲିଛି ଆଉ ଆଗକୁ ସବୁ ଚାଲିଛି ଦେଖାଯାଉ କଣ ହଉଛି।
ହଁ। ଆଉ କଣ କୁହ? ହ୍ୟାଲୋ। ହ୍ୟାଲୋ।
ହ୍ୟାଲୋ।
ଆବାଜ ଟା ଭଏସ୍ ଟା ବ୍ରେକ୍ ହଉଛି ତମର।
ଫୋନଟା କାଟିଦିଅ।
ହୁଁ।
ଫୋନଟା କାଟିଦିଅ।
କାଟିଦେବି?
ମୁଁ ହଁ ମୋର ପା ରିଚାର୍ଜ ସରିଯାଇଛି। ମୁଁ କଣ କରିବି? ହରାଣ ଆମେ ହିଁ ହବା। ମୋ ରିଚାର୍ଜ ସରିଯାଇଛି ମୁଁ କଲ କରିପାରିବିନି କି ତମେ କଲ କରିଛ ମତେ ସ୍କିନ ସୋ କରୁନି।
ଓହୋ। ତାହେଲେ କାଟି ଦଉଚି ଆ।
ହଁ କାଟିଦିଅ। କୁନି ବୋଉ କଣ ହଉଛି?